ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଚ?
ଏଇଠି ବସିଥିଲି ତମେ?
ଖାଇ ସାରିଲଣି?
ହଁ।
ତମେ ଖାଇ ସାରିଲଣି ନା?
କଣ ଆଜି ରୋଷେଇ? ହ୍ୟାଲୋ। ହ୍ୟାଲୋ।
ଆଉ।
ହ୍ୟାଲୋ।
ଭଲ ଅଛ?
ହ୍ୟାଲୋ ହଁ କଣ ଖାଇଚ?
ହ୍ୟାଲୋ।
କଣ ଖାଇଚ?
ତ ମାଛ ସବୁ ଭଜା।
ହ୍ୟାଲୋ।
ହଁ।
ଭାତ ମାଛ ଭଜା ଆମ୍ବ।
କଣ?
ତାଳ ବରା ସବୁଠୁ ବଢିଆ ଜିନିଷ। ଅଜା କୁଆଡେ ଯାଇଥିଲ ବୁଲିଏ?
ଆଜି?
ହେଲୋ। ରଜ ରଜରେ
ଓହୋ। ରଜରେ ଆମ ଗାଁ ରେ ତ ଏଠି ରଜ ଉତ୍ସବ କରୁଛନ୍ତି ଆଉ ଭଲ ଧୁମଧାମ ରେ। ଆମ ଗାଁରେ ଭଲ ମାନେ ରଜ ଉତ୍ସବ କଣ?
କଣ ଖେଳ ଭାଗ ନେଇଥିଲ?
ମୁଁ ପୁଚି କବାଡ଼ି ଆ ବାଟି ଚାମଚ ଏରା ସବୁ
କି ଚାମଚ?
ହଁ ବାଟି ଚାମଚ ବି ହୁଏ।
ତ ଫାଷ୍ଟରୁ ନବାର ନାଇଁ ମୁଁ କହିଲି କୋଉଥିରେ ୱିନ୍ କରିଛନ୍ତି ନା ନାଇଁ ଜିତିଛନା ନାଇଁ?
ହଁ ପୁଚୁରେ କବାଡ଼ିରେ ସେଖେଣ୍ଡ ତମ ଆଡେ
ହଁ ଓଡ଼ିଶାରେ କୁଆଡେ
ତମ ଆଡେ ରଜ କେମିତି ପାଳନ କରନ୍ତି?
ଆମ ଆଡେ ରଜମହଶ୍ଚ ହଉଥିଲା ପାଖରେ ପ୍ରୋଗ୍ରାମ ହଉଥିଲା ସବୁ ଛୋଟ ଛୋଟ ପିଲାମାନେ ନାଚିଲେ ତି ଯ ଝଟି ମୁରୁଜ। କବାଡ଼ି ଝିଅ ପିଲାମାନେ ମୁରୁଜ ଝୋଟି ହୁଳ ହୁଳି କମ୍ପିଟିସନ ପତ୍ର ମୁଯ୍ୟୁକ ଚିଆର ଯାଇକି ଟିକେ ଦେଖିୁ ଖାଇକି ବୁଲିିବାଲିିକ ଆସୁ ଆଉ ବର୍ଷା ତ ହଁ ଗଛ ତା ପରେ ବର୍ଷାଢିଳେ। ମା ବର୍ଷା ଆଇତ ନୁ
ହଁ ଏ ବର୍ଷା ପାଇଁ ତ ରଜ ଟା ଫିକା ହେଇଗଲା ଆଉ ସେତେ ବି ଭଲସେ ହେଇନି ଚାରିଟା ହେଲା ତ ମେଘ ଆସିବ ଆଉ ସକାଳେ ଉଠିଲେ ଗରମ ହବ
ପିଠା କଣ ଖାଇଲ ରଜରେ?
ହଁ ପୋଡ ପିଠା ମୁଗ ପିଠା ଆଉ ଚକୁଳି
ସେ ବେଶୀ ଭଲ ଲାଗେ ତମକୁ
ଆପ୍ ହଉ କାକରା ଆରି ସ ସ ସବୁ ହେଇଥିଲା ଆଉ ପରେ
କୋଉ ପିଠା ବେଶୀ ଭଲ ଲାଗେ? ହ
ତମେ?
ମୁଁ କହିଲି କୋଉ ପିଠା ବେଶୀ ଭଲ ଲାଗେ ତମକୁ?